ସକାଳ।
ନମସ୍କାର ମ୍ୟାଡ଼ାମ ଶୁଭ ସକାଳ। ଆଉ କଣ କରୁଚନ୍ତି ଆପଣ?
କିଛି ନାହିଁ ଟିକେ ଫ୍ରେଶ ହେଇକି ବସିଚୁ।
ଲଞ୍ଚ ସରିଲୋନି କି ମାନେ ମଧ୍ୟାହ୍ନ?
ନା ସରିନି ଏବେ ବର୍ତ୍ତମାନ ରୋଷେଇ ସରିଲା।
ହୁଁ ହୁଁ। ଆଉ
ଆପଣ ଙ୍କ ର ସରିଲାଣି?
ନାଇଁ ମୁଁ ସରିନି ଏବେ ବସିବି ମାନେ ସାରିବି ଆଉ ଯାଉଚି
ଓହୋ କଣ ହଉଚି ଆଜି ରୋଷେଇ?
ସେଇଟା ମତେ ଜଣ ନାହିଁ ଘରେ କଣ ରୋଷେଇ ହୋଉଥିବ
ଓହୋ ଆଉ ଆପଣ କଣ ଖାଇଲେଣି?
ହଁ ଟିଫିନ ସାରିଥିଲି ମାନେ ଜଳଖିଆ। ଆଉ ଆପଣଙ୍କ ସିଆଡେ ମାନେ କ୍ଲାଇମେଟ କେମତି ଅଛି ପାଗ?
ଆଉ ଏମିତି ଟିକେ ମେଘ ପାଗ କରିଚି ପବନ ଟିକେ ହଉଚି ସେତେବେଳେ ଏମିତି ବର୍ଷ ସା ହଉଥିଲା ଟିକେ ଟିକେ।
ହୁଁ ହୁଁ ବର୍ଷା ହଉଥିଲା।
ହଁ ଆପଣଙ୍କ ପଟେ କେମିତି ଅଛି।
ସେମତି ଆଉ ବର୍ଷା ହଉଛି ବର୍ତ୍ତମାନ ନାହିଁ ମେଘୁଆ ପାଗ କରି ରଖିଚି ଆଉ।
ଓ ହଁ ବର୍ଷା ଦିନ ତ ଆସିଲା ଖାଲି ବର୍ଷ ଏକା ହଉଚି।
ହ ଆଉ ଆପଣ କଣ ରଜ ବିଷୟରେ ଆପଣ କଣ ଜାଣିଚନ୍ତି କି?
ରଜ ରଜ ତ ତିନି ଦିନ ପାଳନ କରାଯାଏ। ଝିଅ ମାନେ ତ କରନ୍ତି ହଁ ଝିଅ ମାନେ କରନ୍ତି। ସଜବାଜ ହୁଅନ୍ତି ଅଳତା ଲଗାନ୍ତି ମେହେନ୍ଦୀ ତାଙ୍କ ପାଇଁ ନୂଆ ପୋଷାକ ହୁଏ। ଆଉ ପିଠାପଣା ହୁଏ ସେଇଦିନ ଝିଅ ମାନଙ୍କୁ କାମ କରନ୍ତିନି।
ରଜ ପୋଡ ପିଠା ବଧ ହୁଏ?
ହଁ ହଁ ପୋଡ ପିଠା କରନ୍ତି।
ମାନେ ପୋଡ଼ ପିଟା କେମିତି କରାଯାଏ ଆପଣ ଜାଣିଥିବେ।
ନା ମୁଁ ଜାଣିନି ଆପଣ ଜାଣିଚନ୍ତି କି?
ହଁ ଜାଣିନାହାନ୍ତି ମୁଁ ଜାଣିଚି ମାନେ ଚାଉଳ ବାଟ ଟିକି ରଖାଯାଏ।
ହଁ।
ଆଉ ଗୋଟେ ମାନେ ଯାହା ଯୋଉ ଆମର ଇଏ ଜାଣିଚନ୍ତି ବାଦାମ ଚଣା? ଚେନି। ଛଣା ଚେନି ଗୁଡ ବସ ମାନେ ରଖାକି ରାତିରେ ମାନେ ଗୋଟେ ରୋଷେଇ ଯୋଉଟା କରା ସେଇଟା ରଖାଇଯଏ ମାନେ ଇଏ କରି ତାପରେ ସ ମକାଳୁ କାଟାଯାଏ ପୋଡ଼ ପିଠା। ସକାଳ ପଞ୍ଜି ରହେ ମାନେ ବେଶୀ ଟାଇମ ଲାଗେ ସିଝିବାକୁ।
ଓହୋ। ଆପଣ ତାହାରଲେ ଖାଇଛନ୍ତି?
ହଁ ଆମର ଏଇଟା ଚାଲିଛି ମାନେ ରଜକୁ ଆମର ତ ସେତେ ହଉନି ରଜ ରଜ ବେଳୁ ହେଇଯାଉଛି। ଏ ବର୍ଷ ଆମର ବି ହେଇନି ମୁଁ ଆସିନି ଗାଁରେ ନଥିଲି ତ ମୁଁ ଜାଣିନି ହେଇଛିି ନା ନାହିଁ।
ଓହୋ ମୁଁ ତ ପୋଡପିଠା ଖାଇନି।
ଆମେ କେବେ ବି ମା ଟେଷ୍ଟ ବି କରିନାହାନ୍ତି?
ନା ନା ମୁଁ ଖାଇନି ପୋଡପିଠା।
ରଜ ଆପଣ ଜାଣିଛନ୍ତି କହୁଛନ୍ତି ରଜକୁ ପୋଡ ପିଠା ହେଲା ଆପଣ ଖାଇନାହାନ୍ତି?
ରଜ ମାନେ କଣ ରଜ ତ ଜାଣିବା କଥା ନା ଏମିତି କରନ୍ତି ସେମିତି କରନ୍ତି। ମୁଁ ରଜ ଏତେ କିଛି ପାଳନ କର କରେନି ଆଉ।
ପହଲିି ରଜ ରଜ ଜାଣିଥିବେ ନା?
ହଁ ହଁ ରଜ ସଂକ୍ରାନ୍ତି ସଂକ୍ରାନ୍ତି ଦିନ ତ ଆମ ଘରେ କୁଆଡେ ଛାଡୁନାହାନ୍ତି।
ହୁଁ ହୁଁ। ଆଉ ଆପଣ ମାନେ କରୋରୋଣାର୍କ ମାନେ ଯାହାକୁ ମାନେ ହ୍ୱାଇଟ ପଗୁଡା କୁହାଯାଏ ଜାଣିଛନ୍ତି ଆପଣ ତା ବିଷୟରେ?
କଣ କହିଲେ ଆଉ ଥରେ ଟିକେ କହିଲେ ହଁ ହଁ କୋଣାର୍କ ମନ୍ଦିର ହଁ ହଁ। ଯାଇଛନ୍ତି ବୁଲିବା ପାଇଁ କେବେ?
ଯାଇଛି କିନ୍ତୁ ମନେ ପଡିନି କେବେଠୁ ଯାଇଥିଲି ଏବେ ନାଇଁ। ପ୍ରାୟ ଆଠ ଦଶ ବର୍ଷ ହେଇଯିବ।
ଆଚ୍ଛା। ଆମେ ତ କେବେ ବି ଯାଇନୁ ମନ୍ଦିର ସେପଟେ। ନା ନା ଯାଇନୁ ଖାଲି ଯାହା ପଢିଛୁ ଏମିତି ଆଉ।
ଉଁ ହୁଁ।
ଆଉ କୁଆଡେ କୁଆଡେ ଯାଇଛନ୍ତି ବୁଲିବା ପାଇଁ?
ଆଉ କୁଆଡେ ମାନେ ଏଇ କୋଣାର୍କ ଯାଇଛି ପୁରୀ ଆଉ ମୁଁ କୁଆଡେ ନେବେ ଆଉ ଗୋାଳପୁର ସିବିଚି ଅଛି ଆପଣ ଜାଣିଥିବେ?
ହଁ ହଁ ଗୋପାଳପୁର ବିଚ ହଁ ଜାଣିଛି।
ମାନେ ସେଡେ ବାଲିଯାତ୍ରା ହୁଏ ଆପଣ ଆସିଛନ୍ତି ନା ଜାଣି ଶୁଣିଛନ୍ତି? ହୁ ସୁପରଷ୍ଟାର ବଡ ବଡ ଆସନ୍ତି।
ହଁ ଶୁଣିଛି।
ମାନେ ସେଇଟା ଡିସେମ୍ବର ଡିସେମ୍ବର ଲାଷ୍ଟ ହୁଏକି ଜାନୁଆରୀ ଫାଷ୍ଟ ହୁଇକି ଆଡୁ ହୁଏ ସେଟି। ବେଳାଭୂମି ଯାତ୍ରା।
ହଁ ହଁ ଆପଣ ଯାଇଛନ୍ତି ବୁଲିବା ପାଇଁ ସେଠି?
ମୁଁ ଯାଇଛି ସେଠି ଆମ ପାଖ ତ ମୁଁ ଯାଇଛି ମାନେ ଦୁଇ ତିନି ଥର ଯାଇଚି। ପ୍ରବଳ ଭିଡ ହୁଏ। ସେଇଟା ମାନେ ନେଟୱାର୍କ ବି ନାଗେ ନାଇଁ ଯ ମାନେ ସେ ଭିତରକୁ ଗଲା ମାନେ ଯ ନେଟୱାର୍ ବି ହୁଏ ନି କିଏ କରିବା ତ
ଆଉ ଆପଣଙ୍କୁ କଣ ଭଲ ଲାଗେ ପଢିବା ପାଇଁ ଏମିତି କିଛି?
ହାଲୋ।
ହଁ।
ଶୁବୁଛିି କ୍ଲେୟର।
ହଁ ଶୁଭୁଚି ତ?
ହୁଁ ହୁଁ ହବି ହବି କହିଲେ ନା ମ୍ୟାଡ଼ାମ୍? ପଢିବାକୁ ତ-ଅ ମେଥ୍ ଟିକେ ଭଲ ନାଗେ।
ଆଚ୍ଛା ଆପଣଙ୍କୁ ମ୍ୟାଥ୍ ଭଲ ଲାଗେ ମାନେ ଗଣିତଟା।
ଗଣିତ ମାନେ ଏବେ ବର୍ତ୍ତମାନ ନେ ମାନେ ଏବେ ଟଚରେ ଅଛି ମ୍ୟାଥ୍ ଟିକେ ଭଲ ନାଗୁଛି। ଉ ମାନେ ଟାଇମ୍ ପାସ୍ ମାନେ କୋଉଭଳିଆ ବିଯାଆ ନାଗୁଥିବ ଯଦି ମ୍ୟାଥ୍ ପଢ଼ିଲେ ମାନେ ଟାଇମ୍ ସରିଯାଉଛି ଧରାପଡୁନି ଏ ଟାଇପ୍ ର।
ହଁ କି? ମୁଁ କଲାବେଳେ ତ ମତେ ଲାଗେ କିି ଟା-ଆ ମାନେ ସମୟଟା କଣ ପାଇଁ ଯାଉନି ଅଟକି ଯାଇଛି ବୋଧେ ଲାଗୁଛି।
ମେଥ୍ ପାଇଁ ମ୍ୟାଥ୍ ଏତେ ମାନେ ମେଥ୍ ତେଦି ବୁଝିବେ ଆପଣ କିଛି ଇଏ ନାହିଁ, ଆଉ ହଁ ବୁଝିକି ଆଉଥରେ କ୍ଲା ମାନେ ମାନେ ମୁଁ କୋହୁଛି କମ୍ପିଟିଟିଲାଇନ୍ ଆପଣ ବୁଝିବେ। ସେଇଟି ତାପରେ ପଢ ମାନେ ଯାହାବି କସିବାକୁ ଆଉଥରେ ଆପଣ ଭିଡିଓ ବନ୍ଦ କରି ଆପଣ କସିବାକୁ ଚେଷ୍ଟା କରିିବେ, ହେଲେ ମାନେ ଯାହା ବୁଝିଥିବେ ତାହା ଆଉଥ ରିଭିଜନ କରିବେ ନା। ଘଣ୍ଟାଟି କ୍ଲାସ୍ କଲେ ଏମାନଙ୍କର ଅନଲାଇନ ଆଉ ଘଣ୍ଟାଟି ଆ ପଣ ମାନେ ରିଭିଜନ କରିବେ ସେତିକି, ମେଥ୍ ର ଦୁଇ ଘଣ୍ଟା ଦେବାକୁ ପଡିବ।
ହଁ ଠିକ୍ କହିଲେ।
ଆଉ, ଆଉ ଯୋଉ ରାଗ ମାନେ ରିଜନିଂ ଟିକେ ମାନେ ମ୍ୟାଥ୍ ଟାଇପ୍ ର ଆଗା ସେଇଟା ପୁରା ଫ୍ରି। କିନ୍ତୁ-ଉ ଜିକେ, ଗ୍ରାମାରେ ଏ ଯା ମୁଣ୍ଡ ପୁରା ଭାରି। ମାନେ ଘାବରା କରିଦିଏ ମୋ ମୁଣ୍ଡ, ଲୋକଙ୍କ ମୁଁ ଜାଣିନି ତାଙ୍କ ବିଷୟରେ।
ହଁ ହଁ।
ଯାଆ ଆପଣ ଆପଣଙ୍କୁ କୋଉଟା ଭଲ ନାଗେ?
ଓ ମତେ-ଏ ଗଣିତକୁୁ ଛାଡିକି ଆଉ ସବୁ କିଛି ଭଲ ଲାଗେ।
ଉଁ ହୁଁ ମେଥ୍ ଭଲ ଲାଗେନି ଆପଙ୍କୁ।
ନାଇଁ ନାଇଁ ମତେ ସେଇଟା ଭଲ ଲାଗେନି ଯୋଉଠି-ଇ ଥାଏ ସେଇଟା ମୁଁ ସେଇଠୁ ଦୂର ପଳେ।
ହୁଁ, ଆଉ ଆପଣଙ୍କ ସିଆଡେ ମାନେ ଉଁ ଭଲ ଭଲ ଟୁରେଷ୍ଟ ମାନେ ବୁଲିବା ଜାଗା କଣ କଣ ଅଛି ଆପଣ
ବୁଲିବା ଜାଗା ଦେଖିଆକୁ ଗଲେ ତ ଏଠାରେ ଅଛି ଜଳପ୍ରପା ତ ଅଛି ଆମର, ପୁତୁଡି ଗୋଟେ ଅଛି, ଉର୍ମାଗଡ ଅଛି, ପ କଡା ଝର ଅଛି, ଲୁଡୋ ଅଛି।
କଣ ମାନେ ଇଏ ଅଛି ମାନେ
ଏମିତି ମାନେ ପୁରା ପାହାଡିଆ ପାହାଡିଆ-ଆ ଜାଗା ଯାକ ଆଉ ଏମିତି ପଥର ଉପୁରୁ ଏମିତି ପାଣି ଖସେ ତଳକୁ ତାପରେ ପାର୍କ ଏମିତି ଅ ଅଛି ବୁଲିବା ପାଇଁ।
ଭଞ୍ଜନଗର ପାର୍କ ଆଁପଣ ସେଇଠି ଆସିଥିବେ।
ହଁ ମୁଁ ଯାଇଥିଲି ଆମ୍ ଆମର କୋଚିଂ ରୁ ନେଇଥିଲେ ବୁଲେଇବା
ହଁ ସେଇଟା ପ୍ରାୟ କୋଚିଂ ବାଲା ଆଗା ଯାଇଥାଉଛନ୍ତି ମାନେ ସନ୍ଧ୍ୟା ସାତଟାରେ ବଧେ ଓପନ ହଉଛି।
ହଁ ଆଉ ସେ ଚାରିଟା ପରେ ଆଉ ସେଇଠି ହୁଏ ଯୋଉ କଣ କି ଲେଜର ଲାଇଟ୍ ସୋ ନା କଣ ହୁଏ ସେ ଯୋଉ ମହାଦେବ ଥିବ ମୂର୍ତ୍ତି ସେଠି ହଁ।
ଲାଇଟ ଲାଗିଥିବ। ପାଣି ଇଏରେ ମାନ ଦେଖିନାହାଁନ୍ତି ଆପ
ସେଠି ହଁ ସେଠି ଗୋଟେ ପ୍ରୋଜେକ୍ଟ ସୋ ଦେଖଉଥିଲେ ସୋ ଗୋଟେକ ଦେଖଉଥିଲେ ସେଠି।
ଆପଣଙ୍କ ସେଇଠି ପାଖ ହବ ନା ବହୁତ କିଲୋମିଟର ଦୂର ହବ?
ହ ଦୂର ହବ ବହୁତ ଦୂର ହବ।
ହୁଁ ଆଉ ଏବେ କଣ ଲଞ୍ଚ ରେ କଣ ସାରିବ ମାନେ କଣ
ଆଜି ତ ଆଜି ରୋଷେଇ ହେଇଛି ଭାତ ମାଛ ତରକାରୀ ଆଉ ପୋଟଳ ତରକାରୀ
ଆପଣ ଖାଇବାକୁ କୋଉଟା ଭଲ ଲାଗେ ମାନେ?
ଆମିଷଛ ଆମିଷ ଭଲ ଲାଗେ
ନନ ଭେଜ ର ଯୋଉଟା ବି?
ହଁ ଯାହା ଅଛି ସବୁ ଭଲ ଲାଗେ ଖାଇବା ପାଇଁ କିନ୍ତୁ ବେ ଶି ଖାଇବାକୁ ଚିକେନ ଭଲ ଲାଗେ।
ଚିକେନ ଚିକେନ କଣ ଖାଲି ତରକାରୀ ନା ନା ବିରିୟାନୀ ନା କଣ ଗୋଟେ?
କିଛି ବି ଦିଅ କିଛି ବି ଦିଅ। ଖାସ୍ କରି ତ ବିରିୟାନୀ ଭଲ ଲାଗେ ଖାଇବା ପାଇଁ।
ହୁଁ ବିରିୟାନୀ କୋଉ ଟାଇପ ର ବନାହଉଛି ଆପଣ କହିପାରିବେ କି?
ଉଁ ନା ମୁଁ ତ ଠିକ ରେ ଜାଣିନି ମୁଁ ଖାଲି ଖାଇବାରେ ଜାଣିଛି ଖାଲି ଖାଇଦଉଛି ଆଉ ସେ ନା ନା ମୁଁ ରୋଷେଇ କରିନି।
ହଁ।
ଆଉ ଆପଣ ଜାଣିଛନ୍ତି ବିରିୟାନୀ କେମିତି କରାଯାଏ?
ମୁଁ ରୋଷେଇ ମୁଁ ବି ଜାଣି ଏତେ ନାହିଁ ଯାହା ଶୁଣିବାକୁ ମୁଁ କେବେ ତ ଇଏ କରିନି ଆ
ହଁ ହଁ କୁହନ୍ତୁ କେମିତି କରାଯାଏ ଆମେ ବି ଟିକେ ଶୁଣିବୁ
ମାନେ ବିରିୟାନୀ ମାନେ ଯ ଇଏ
ଜଉ ମାଂସ ଯାକୁ
ହଁ।
ଫାଷ୍ଟ ସିଝାଯାଏ ସିଝେଇ ରଖିଥାଏ। ପୁଣି ପାଣି ମାନେ ଯୋଉ ବିରିୟାନୀ ଚାଉଳ ଏକ୍ସଟ୍ରା ମିଳିଥାଏ ତାକୁ ମାନେ ପାଣି ତାତିଲା ପରେ ଫୁଟେଇକିରି ପକାଯାଏ ପୁଣି ଛାଣା ହୁଏ ତାକୁ ଗୋଟି ଗୋଟି କରି ରଖାଯାଏ। ମାନେ ତାପରେ ଯୋଉ ବିରିୟାନୀ ପାଇଁ ଯୋଉ ମସଲା ମସଲିଆଇ ଥିବ ତାକୁ ପୁରା ଗୋଟେ ପାଗ କରା ଦାଏ ପାଗ ହେଲା ପରେ ଚିକେନ ପକାଯାଏ। ଚିକେନ ପକେଇ ଟିକେ ରହିଲା ପରେ ବିରିୟାନୀ ଚଉଳଟା ପକାଯାଏ। ପୁଣି ତାକୁ ଇଏ ଦିଆବ ମାନେ ପ୍ରେସର ଦିଆହବ ଯାହା ଦ୍ଵାରା ଯୋଉ ମାନେ ସିଝି ପାରିବ ଭଲରେ ଚିକେନ ଫିକେନ ପଡୁଥିବ ଛାଣିକିରି ପକା ହେଇଥିବ। ଏମତି ବିରିୟାନୀ ବନାଯାଏ ଆଉ।
ଓହୋ ଠିକ କହିଲେ। ଆଉ କଣ ଭଲ ଲାଗେ ଏମିତି ଫାଷ୍ଟ ଫୁଡ ଖାଇବା ପାଇଁ?
ଫାଷ୍ଟଫୁଡ ମୋର ତ ସେତେ ଇଏ ନାହିଁ। ଫାଷ୍ଟଫୁଡ ମୁଁ ଖାଏନି। କମ ଖାଏ। କିନ୍ତୁ ଫାଷ୍ଟଫୁଡ ଖାଇବ ମାନେ ବାଙ୍ଗିଣ ଭାଜି,
ଆଚ୍ଛା। ହଉ। ଆପଣଙ୍କ ସହିତ କଥା ହେଇି ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ରହୁଛି।